ହ୍ୟାଲୋ। ହ୍ୟାଲୋ ଆପଣଙ୍କ ମୋ କଥା ସୁଭୁଛି ଆଜ୍ଞା।
ହଁ ଶୁଭୁଚି।
ଆଜ୍ଞ ନମସ୍କାର ଆଜ୍ଞା ଆପଣ କଣ କରୁଛନ୍ତି? ବ୍ୟସ୍ତ ଅଛି ଆଜ୍ଞା।
ହଁ ମୁଁ ଏବେ ଟିକେ ମହାବିଦ୍ୟାଳୟ ପଳେଇ ଯାଇଥିଲି ତ ମତେ ସେ ଏବେ ଘରକୁ ଯିବାକୁ ଅଛି ଆ ଖରା ବହୁତ ଜୋର ହଉଛି ତ ମୁଁ
ଆଜ୍ଞା ଆପଣ ମହାବିଦ୍ୟାଳୟ ଆସୁଛନ୍ତି ଆଜି ତାହେଲେ ମହାବିଦ୍ୟାଳୟ ଆସୁଛନ୍ତି ଆପଣଙ୍କର କିଛି କାଣାସ ହେଲା କି ଆଜ୍ଞା?
ତ କାଲାସ ହେଇଛି ଏମ ଡି ସି କ୍ଲାସ ହେଇଛି।
ଆପଣ ଏମ ଡି ସି କ୍ଲାସ ଆଜ୍ଞା କରୁଛନ୍ତି ତାହଲେ ଠିକ ଅଛି।
ହଁ ହଁ।
ଆଜ୍ଞା ଆଜ୍ଞା ଆପଣ ଏକା ଆସିଛନ୍ତି ନା ଆପଣଙ୍କ ସହିତ କିଏ କରୁଛନ୍ତି?
ହଁ ମୋ ସହ ଦୁଇଟି ମହିଳା ମିତ୍ର ଆଉ ଜଣେ ଟ୍ରାନ୍ସଜେଣ୍ଡର ଆଇଛନ୍ତି ଆଜ୍ଞା।
ଓହୋ ଆଜ୍ଞା ଆଜ୍ଞା ସମଲିଙ୍ଗୀ ଆଜ୍ଞା ଆସି କିଛି ଅସୁବିଧା ନାହିଁ ଆପଣ ତାଙ୍କୁ ଆପଣ ମଧ୍ୟ ସାଙ୍ଗ କରିପାରିବେ।
ହଁ ସେ ସମସ୍ତେ ସାଙ୍ଗ ମୁଁ ଜାତିଭେଦ ଧର୍ମ ଭାବ ଭେଦ ଅ ରଙ୍ଗ ଆ କିଛି ଭେଦଭାବ କରେ ଆଉ କିଛି
ହୁଁ। ଓ ହୋ କିଛିଟା କରେ କିଛିଟା କରୁଛନ୍ତି ମାନେ ବହୁତ ଭଲ କଥା ଆଜ୍ଞା। ହଁ ହଁ ହଁ ଆଜ୍ଞା ଆପଣଙ୍କର ଦେହ କେମିତି ଅଛି? ଆଜ୍ଞା ଆପଣ,
ନା ମୋ ଦେହ ବହୁତ ଭଲ ନାହିଁ ଆ ଟିକେ ଖରାପ ଅଛି ଆଉ। ଭଲ ଲାଗିଲା ମତେ ଆପଣ ମୋ ଦେହ ବିଷୟରେ ପଚାରୁ ମ ମତେ ଟିକେ ଏଡେସ ହେଇଚି। ଆଉ ଏଷ୍ଟିଡି ଏଚେଡିଏ ଆଉ ହଁ ଆଜ୍ଞା।
ହଁ ଟିକେ ଏ ସେ ମତେ ଆଉ ଆଉ ବହୁତ ଭଲ ଲାଗୁଛି ଭଲ ଲାଗୁନି ମତେ। ଆ ଏଡ଼ସେ ଆଉ ଥଣ୍ଡା ଜର ହେଇଛି ତଥାପି ଭଲ ଛି ହଁ।
ନାଇଁ ନାଇଁ ଆଜ୍ଞା ଏଡସେ ଟିକେ ମାରାତ୍ମକ ରୋଗ ଜମା ଆପଣ ଟିକେ ସତର୍କ ରୁହନ୍ତୁ। ଆପଣ
ହଁ ଆଜ୍ଞା ଆପଣଙ୍କ ମହାବିଦ୍ୟାଳୟରେ ଅଛନ୍ତି ଆଜ୍ଞା ଆପଣ ଆଜି ପାଠ ପଢିବାକୁ ଗଲେ?
ହଁ।
ଆପଣ ଆଜି ପାଠ ପଢିିବାକୁ ଯାଇଛନ୍ତି?
ହଁ ପାଠ ପଢିଲି ମୁଁ ଆଜି ଆଉ ମୋର ଆ ଗୋଟେ ସାଙ୍ଗ ଥିଲ ସେ ଚକୁଳି ଚିକେନ ଖାଇବାକୁ ମତେ ଦେଇଥିଲେ। ଆଉ ଖାଇ ଦି ଦି ଜଳଖିଆ ଜଳଖିଆ ଚକୁଳି ଚିକେନ ଆଉ ଆପଣ ଆପଣ ଖାଉନାହାନ୍ତି କେମିତି ଆଉ ଆପଣ ଘର ପାଖରେ ପିଜୁଳି ହେଇଥିବ ଆପଣ ଭାଙ୍ଗି ଖାଆନ୍ତୁ, ସାଙ୍ଗମାନେ ଆଡେ ଯଆ ହଁ। ଆପଣ ସମସ୍ତଙ୍କୁ ବାଣ୍ଟନ୍ତି ପିଜୁଳି ବହୁତ ହିଁ ଆ ଆମର ନ୍ୟୁଉଟି ତମେ ଭରା ହଁ ଆଉ ହଁ। ଆଉ କେବେ?
ଆଜ୍ଞା କୋଉଠି କହିଲ ଆଜ୍ଞା?
ଆମର ଆମର ଆପଣ ଭାସ୍କେଶ୍ଵର ମନ୍ଦିର ଦେଖିଚନ୍ତି? ଭାସ୍କେ ହଁ। କିନ୍ତୁ ସେଠି ନୁହଁ ଆମର ବାଲେଶ୍ଵର ହଉଚି ନିଜ ଘର। ଉଁ ମଣିଖୁମ ହଁ ମଣିଖୁମ ଜାଣିଚନ୍ତି ମଣିଖୁମ?
ନାଁ ଆଜ୍ଞା ଶୁଣିଚି ଶୁଣିଚି ଆଜ୍ଞା।
ହଁ ମଣିଖୁମ୍ ପାଖରେ ଆମ ଘର ହଁ। ମଣି ଆଜ୍ଞା ଆପଣ ଆଉ କିଛି ବିଷୟରେ କୁହନ୍ତୁ। ହଁ ମୁଁ ପାଠ ପଢୁଚି ଆଉ। ଅ ଆଉ ମୁଁ ପ୍ରାଣୀ ବିଜ୍ଞାନ ପଢୁଚି ଆଉ। ମୁଁ-ମୁଁ ଗଛରେ ପାଣି ଦଉଚି। ଆ ଆଉ ହ ହଁ ପ୍ରାଣୀ ମାନଙ୍କୁ ପାଣି ଦଉନି।
ହଁ।
ଆପଣଙ୍କର ଆଜି କ୍ଲାଚସ୍ ହେଲେ ହୋଇଛି ଆପଣ ଯାଇନାହାଁନ୍ତି?
ଅ ହଁ କ୍ଲାସ ଥିଲା ତ କିନ୍ତୁ ଯାଇନି ଆଉ।
ଆଜ୍ଞା ଆପଣ ଯି-ଯିବେ ନା ଆଉ ଆଜ୍ଞା ନ ଗଲେ ଆଜ୍ଞା ଆଉ ଆପଣ ପାଠ କେମିତି ପଢିବେ। ପୁଣି ଏ ଦୃଢ଼ ସୁ
ହଁ ଅଁ ହ ଟିକ୍ ପାଠ ପାଠ ପଢିବାକୁ ପଡିବ ମୁଁ ଆଜି ଟିକେ ବିରିୟାନୀ ଖାଇବି ବେଲି ଭାବୁଚି।
ତୋ ଆପଣ ବିରିୟାନୀ ଖାଇବେ ଆଜି?
ହଁ ବିରିୟାନୀ ହଁ ଅଁ କିନ୍ତୁ ଖାଇବିିନି। ହେ ସେଇଟା ଅଲଗା କଥା କିନ୍ତୁ ବିରିୟାନୀ ଖାଇବି। ନା ଅର୍ଥ ଥିଲେ ଅ ଅର୍ଥ ନାହିଁ ମୋ ପାଖରେ ଆପଣ ବୁଝୁ ବୁଝ ପାରୁନାହାଁନ୍ତି ମତେ ଏଡସ୍ ସେଥିପାଇଁ ହେଇଚି ତ ତା ପାଇଁ ଟିକେ
ଆପଣଙ୍କୁ ଏଡ଼ସ୍ ହବାର କାରଣ ଆଜ୍ଞା ଅଛି ଆଜ୍ଞା। ଏ କାରଣ ଆପଣ ଟିକେ ବ୍ୟବହାର କରୁ ନା ତି। ଏବେ ବୋଧ ହୁଏ ଆପଣଙ୍କର ଆପଣ ରକ୍ଷା କରିବ ଯୋଉଟା ଆପଣ ସେଇଟା ବ୍ୟବହାର କରୁନଥିବେ। ସେ ଯୋଗୁଁ ଆପଣ ବି
ହଁ ତ ମୋତେ ଆ ବା ଟୋଟାଲ୍ ମୋ ପାଖରେ ଅର୍ଥରାଶୀ ଦୁଇହଜାର ଥିଲା ଆ ପାଆଁଶର ଅ ହେଇ
ଆପଣ ଅର୍ଥରାଶି ଏତେ ଥିଲା ଆଜ୍ଞା। ବିରିୟାନୀ ଖାଇଲେ କିଛି ଅସୁବିଧା ହବ ନାହିଁ ଆଜ୍ଞା।
ଆଉ ଗୋଟେ ପାଁଆଁଶ ହେଲେ ଦିଟା ପାଁଆଁଶ ପରେ ମତେ ଏଡସ୍ ହେଲା ଆଉ। ପାଁଆଁଶରୁ ମୁଁ ଔଷଧ କିଣିଚି। ଆଉ ପାଁଆଁଶ ମୋର ହଁ ମୋ ଆଉ ପାଁଆଁଶ ମୋ ଆ ସାଙ୍ଗ ଜଣଙ୍କ ନେବେ ତାଙ୍କ ଗାଡିରେ ଯେହେତୁ ମୁଁ ଯିବା ଆସିବା କରୁଚି।
ନାଇଁ ଆପଣଙ୍କୁ ସେ ଠକୁଚନ୍ତି ଆଜ୍ଞା। ଆପଣଙ୍କୁ ଠକୁଚନ୍ତି ଆଉ ରାକେଶ ତା ଭିତରେ ଫରକ କଣ। ଆପଣ ସତରେ ତାକୁ ପାଁଆଁଶ ଦେବ ଉଁ ହୁଁ
ହଁ ମୁଁ ଦେବି ପଇସା ଦେବି। ହାଁ କେହି ଠକୁ ନାହାଁନ୍ତି ହଁ ସେ ନେଇକି କୁଆଡେ ବି ଯିବେ ଏହି ମର୍ତ୍ତ୍ୟ ଲୋକରେ ତ ରହିବେ। ଆଉ ଏ ନେଇକି ତ କୁଆଡେ ଯିବେନି। ଆ-ଆପଣ ଟିକେ ଦବା ଆପଣ ଆପ ଆପଣ ଟିକେ ଦେବା ପ୍ରକୃତି କରନ୍ତୁ। ସମ୍ବୁ ପିଲାଙ୍କୁ ବାଣ୍ଟନ୍ତୁ ଆମେ ବି ଦଉଚୁ ଏମିତି ନୁହଁକି କାହାକୁ ଦଉନୁ। ଆମେ ବି ଦଉ ଏମିତି ଆ-ଆ-ଆମେ
ନାଁଇ ଆଜ୍ଞା ଆପଣଙ୍କୁ ଯିଏ ଆଜ୍ଞା ଆପଣଙ୍କ ଠୁ ଯିଏ ପାଁଆଁଶ ଟଙ୍କା ଆପଣଙ୍କୁ ମାଗୁଚି ନା ଆପଣ ତାଙ୍କୁ ଦିଅନ୍ତୁ ନି।
ସେଦିଏ ତ ଏମିତି ଆ ଭଲ ଲୋକଙ୍କୁ ମୁଁ ଦିଏ। ମୁଁ ସାହାଯ୍ୟ କରେ ହଁ। ଆଉ କଣ କରିବା ଟିକେ ହେଇଯାଇଛି ଟିକେ ଦେହ ଖରାପ କିନ୍ତୁ ହୁଁ ହୁ କାମ ତ କରିବାକୁ ପଡିବ ହଁ ଉ ଔଷଧ ଗୋଟେ ଭିଟାମିନ୍ ବି ଟୁୱେଲଭ ହେଇଛି ଏମିତି ଭଲ ଲାଗୁ
ଆପଣଙ୍କୁ ଆପଣ ଭିଟାମିନ୍ ବି ଟୁୱେଲଭ ଖାଇଛନ୍ତି ଏ କିଛି ଅସୁବିଧା ନାହିଁ। ଆପଣ ଖାଆନ୍ତୁ ଯା ଇଛା ଆପଣ ଖାଆନ୍ତୁ ଆପଣଙ୍କର ରୋଗଟା କିନ୍ତୁ ଆଜ୍ଞା ଭଲ ହବନି। ତମ ରୋଗଟା କିନ୍ତୁ ଆଜ୍ଞା ଭଲ ହବନି।
ହଁ ଆ ଆପଣଙ୍କୁ କିଛି ହେଇଚି ସେମିତି ଇ ଏ ଅଶୁଧ ରୋଗ କୁ ଓଃ ଥଣ୍ଡା ଟିକେ ହଁ ଆପଣ ଥଣ୍ଡା ପାଣି ଗରମ ପାଣି ପିଅନ୍ତୁ ଆଉ ଗଡ଼ଗଡ଼ କରନ୍ତୁ ଟିକେ କାଟ
ଆଜ୍ଞା କିଛି ଅସୁବିଧା ନାହିଁ ଥଣ୍ଡାପାଣି ପାଇଁ ପିଆ ପିଇ ଟିକେ କମ କରି ଦେଇଛୁ ହଁ କମ କରିଦେଇଛୁ ହେଲେ ବି ଆଜ୍ଞା ଯଉଁ ଏ ଟିକେ ଅଜଣା ବର୍ଷା ବାଜିଗଲା ତ
ହଁ ହଁ ଆ ହଁ ଆଉ ଆପ ଆପଣ ଗାଡି ଚଲଉଥିଲେ ନାଁ ଆପଣ ମିତ୍ର କିଏ? ଆପଣ ଚଲଉ ନାହାନ୍ତି ହାଁ ହାଁ ହାଁ ହାଁ ହଁ।
ବଢିଆ ଚଲାନ୍ତି ଗାଡି।
ଓ ହୋ ହଁ ହାଉଁ ଓ
ଆମେ ଟିକେ ଓଦା ହେଇଗଲୁ ଆମ ଯାହାଦ୍ୱାରା କି ଆମର ଆଜ୍ଞା ଜୋତା ଜୋତା ମଧ୍ୟ ଆମର ଓଦା ଅ
ଓହୋ ହୁଁ ହୁଁ। ଆଜ୍ଞା ଆଉ ଆପଣ ଗରମ ଗରମ ମ୍ୟାଗି ଖାଇ ଦେଇଥାନ୍ତେ ଟିକେ ଦେହ ଭଲ ହେଇଯାଇଥା ନାଁ ମ୍ୟାଗିକି ହାଁ ହାଁ ହାଁ ହାଁ। ଆପଣଙ୍କ କେତେ ଅର୍ଥ ଅଭାବ ହାଁ ହାଁ ହାଁ।
ବହୁତ ଆଜ୍ଞା ଅର୍ଥ ଅଭାବ।
ଆଉ ଆପଣ ସାଗର ଭାଇ କୁହନ୍ତୁ ସାଗର ଭାଇ ଖାଉଛନ୍ତି ଡେଲି। ସାଗର ଭାଇ ଦେବେ ଆପଣଙ୍କୁ ଆପଣ ଯା
ନାଇଁ ସାଗର ଭାଇଙ୍କ ତ ଅର୍ଥ ବହୁତ ହେଇଗଲେଣି ଆଜ୍ଞା ସେମାନେ କରିପାରିବେ ଆମ ପାଖରେ ଅର୍ଥ ନାଇଁ ଆମ ଏବେଠୁ ଖାଇବୁ ଆଣିକି।
ପୁଂ ହୁଁ। କ୍ଷମା କରିବି ଆଉ ଆପଣ କୁହନ୍ତୁ କିଛି କିଛି କେମିତି କଣ ଆ ଜୀବନରେ ମୁଁ ଆଜି ଛ-ଛତୁଆ କ୍ଷୀର ହଁ।
ଆପଣ ଛତୁଆ କ୍ଷୀର ଖାଇକି ଆସିଛନ୍ତି ତାହାଲେ ଆଜି ଘୋଟଲ ଠିକ ଅଛି ବହୁତ ହି ଭଲ କଥା ଆଜ୍ଞ। ଆଜ୍ଞା ଆପଣ ଏଇନା ଗଲେ କଣ ଖାଇବେ ନା ଏଇଟା ଖାଇନାହାନ୍ତି କିଛି।
ଆ ଗଲେ ଗୋଟେ ଆ ଗିଅରଟେ କିଣିବି। ମଦ୍ୟପାନ ଟିକେ କରିବି ହାଁ ହାଁ ହାଁ ହାଁ ହାଁ ହାଁ। ହଁ ମଦ୍ୟପାନ ହଉଛି ମଦ୍ୟପାନରେ ତ ଟିକେ ଅର୍ଥରାଶି ଅଧିକ ଖର୍ଚ୍ଚ ହେଇଯାଉଛି।
ଆଜ୍ଞା ଆପଣ ମଦ୍ୟପାନ କରନ୍ତୁନି ସେଟା ଦେହ ପ୍ରତି ହିତ କରକ ନୁହଁ।
ହଁ ତ ଜଣା ଅଛି ମତେ କିନ୍ତୁ କେତେ ଦିନ ବଞ୍ଚେବା ଆଉ କେତେ ଦିନ ବଞ୍ଚିବା ଭଲରେ ବଞ୍ଚିବା ଟିକେ ଆଉ ଆଜ୍ଞା ଆଜ୍ଞା ମୁଁ ଆ ଆଜ୍ଞା ଫସି ଯାଇଛି ଆଜ୍ଞା ମୁଁ ଟିକେ ଫସି ଯାଇଛି ମତେ ଛାଡିବାକୁ ଆଉ ମାନେ ଇଛା ହଉନି ଆଉ ଆଉ ବହୁତ ଚେଷ୍ଟା କରୁଛି ଆଉ ଛାଡି ପାରୁନି। ତ ସେୟା ହଉଛି ଅସୁବିଧା ହଁ ଛାଡିବାକୁ ବହୁତ ଚେଷ୍ଟା କରୁଛି କିନ୍ତୁ ହସ୍କି ଦି ରକଲେ ହଉନି।
ନାଇଁ ଆପଣ ଟିକେ ଛାଡିବାକୁ ଆପଣ ଚେଷ୍ଟା କରନ୍ତୁ ନିଶ୍ଚୟ ଛାଡି ପାରିବେ ଆପଣ।
ଟିକେ ହୁଇସ୍କି ହଁ ହୁଇସ୍କି କି ନିଶା ଟେ ଟିକେ ରହୁଛି କଣ କରିବା ଆଉ
ନାଇଁ ନାଇଁ ଆପଣ ଆପଣଙ୍କ ପାଖରେ ଆଜ୍ଞା ଆମର ସାଗର ଭାଇ କୁ ଭାଇ
ହଁ ହଁ ହଁ ହଁ। ହଁ ଆଚ୍ଛା। ଚକୁୁ ଭାଇ ଚିଚୁ ଭାଇ ଅଛନ୍ତି ଆଉ ଚୁଚି ଭାଇ ସାଗର ହୋଇ ଅଛନ୍ତି।
ଆଜ୍ଞା ଅଛନ୍ତି ଆଜ୍ଞା ସେମାନେ।
ସେ ମଧ୍ୟ ଭଲ କିନ୍ତୁ ଟିକେ ମଦ୍ୟପାନ ସେ ମୋ ସହବ କରୁନାହାନ୍ତି ତ ମତେ ଟିକେ ଭଲ ଲାଗୁନି। ସେ ଚକୁଳି ଚିକେନ ଖାଉଛନ୍ତି ଖାଲି ମଦ୍ୟପାନ କେମତି କରୁନାହାନ୍ତି।
ଓ ଚକୁଲ ଚିକେନ ଖାଉଛନ୍ତି ହେ ଆଜି ଚକୁଲ ଚିକେନ ଖାଇଛନ୍ତି।
ହଁ ଚକୁଳିି ଚିକେନ ଆ ଶିରିପୁର ସୁ
ହ ସିରିପୁୁର ଛକରେ ଖାଇଛନ୍ତି ବହୁତ ହି ଭଲ ଖାଇ ସେ ଖାଇଛନ୍ତି।
ହଁ ଆ ମୁଁ ଖାଇଲି ମୁଁ କିନ୍ତୁ ଅବଶ୍ୟ କମ୍ ଚକୁଳି ଖାଇଛି କିନ୍ତୁ ଖାଇଛି। ଆଁ ଭଲ ଖାଇଛି।
ଖାଇଛନ୍ତି ଆପଣ ତ ଅଳ୍ପ ଖାଇଛନ୍ତି ଆଉ। ଅସବିଧଁ ଆମର ଆଜ୍ଞା ସିଦ୍ଧାର୍ଥ ଭହି ତ ଆପଣଙ୍କ ପାଖରେ ନାହିଁ। ଆ
ଆ ସିଦ୍ଧାର୍ଥ ଭାଇ କିଏ କହିଲେ ଯୋଉ କଳା ହେଇକି ଯୋଉ ବ୍ୟକ୍ତି ଜଣକ? ଯୋଉ ମୋଟା ହେ ଟ ହଁ ହଁ ହଁ ହଁ। ସେ ଟିକେ ନାହାନ୍ତି ସେ ଟିକେ ଉତ୍ତୀର୍ଣ୍ଣ କରିନଥିବାରୁ ଟିକେ
ଓ ଟିକେ ଅସୁବିଧାରେ ପଡିଯାଉଛି ଟିକେ ପଛରେ ପଡିଯାଇ ଯି ବଝିବି ଆଉ
ହଁ ଟିକେ ତାଙ୍କ ରସ ସୁବିଧା ଏବେ ଚାଲିଛି ତାଙ୍କର ଏବେ ଦି ତିନି ହଜାର ବୋଧେ ଖର୍ଚ ଲାଗୁଛି। କେତେ ଦଖା।
ଳ ଗୋଟେ ପେପର ପିଛା ପଚାଶ ଟଙ୍କା ଆଜ୍ଞା ଖର୍ଚ୍ଚ ହବ ନହେଲେ କିଛି ଅସୁବିଧା ହବ ନାହିଁ।
ଓହୋ ଅତି ସୁନ୍ଦର ଆପଣ ଜାଣିଛନ୍ତି ଆପଣ ଆପଣଙ୍କ ଆପଣ ଉତ୍ତୀର୍ଣ ହେଇଯାଇଛନ୍ତି କି ପରୀକ୍ଷାରେ?
ନାଇଁ ଆଜ୍ଞା ଆମେ ତିନିଟା ହେଇଚୁ ଆମେ।
ଓହୋ ହୋଉ ହୋଉ। ହଁ। ଆଉ ଆପଣ ଆପଣଙ୍କ ସହ କଥା ହେଇ ବହୁତ ହିଁ ଭଲ ଲାଗିଲା ବହୁତ ଦିନ
ଆଜ୍ଞା ଆଜ୍ଞା ଧନ୍ୟବାଦ ଆପଣ ମଧ୍ୟ ମୋ ସହିତ କଥା ହେଇଥିବାରୁ ଅନେକ ଅନେକ ଧନ୍ୟବାଦ ଆପଣଙ୍କୁ ଶୁଭକାମନା। ଆପଣଙ୍କ ଦିନ ଟା ବହୁତ ସୁଖରେ ଯାଉ ହଁ ହଁ ଚାଲ ଚାଲ। ଠିକ୍ ଅଛି ଠିକ୍ ଅଛି।
ହଁ ଆପଣ ବି ଭଲ ରୁହନ୍ତୁ ଆପଣଙ୍କ ଶରୀର ଭଲ ରହୁଚି ଧନ୍ୟବାଦ।